ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ ରାଧେ ରାଧେ କଣ କରୁଛନ୍ତି
ହଁ ହ୍ୟାଲୋ। କିଛି ନାହିଁ ବସିଛି ତମେ
ନାହିଁ ଯେ ଟିକେ ଗ ଏଇ ଆଉ ଘରେ ସମସ୍ତେ କଣ କରୁଛନ୍ତି
ଘରେ ସମସ୍ତେ ଶୋଇଛନ୍ତି।
କଣ ଏତେ ବେଳୁ ଷୋଇ ସାଇଲେଣି
ହଁ ଆମର ଏପଟେ ଏତେ ଜଲଦି ହଁ ହଁ ଏଇନା ଶୋଇପରୁୁଛନ୍ତି ପୁଣି ତିନିଟା ସାଢେ ତିନିଟା ଆଳକୁ ଉଠୁଛନ୍ତି।
ଓହୋ ଖାଇ ପିଇବା ତାହେଲେ ସରିଲାଣି ନାଇଁ ଆମର ଘରେ ଆଜି ବାବାହାରେ ଯାଇଛନ୍ତି ବାହାରକୁ ମାର୍କେଟ ଯାଇଛନ୍ତି ନାହାନ୍ତି ଘରେ କିଏ ଆଜି। ଘରେ ଥିଲେ ବି ସେ ବାରଟା ସାଢେ ବାରଟା ବେଳକୁ ଖାଇକି ଗୋଟେ ଦିଟା ବେଳକୁ ଶୁଅନ୍ତି।
ଆଉ କଣ ରୋଷେଇ ହେଇଛି ଆଜି ତମର?
ଆଜି ଆଜି କି ସାତ ଏମିତି କଟଛି ଚାଲିି ଆଉ ଆଜି ବେଶୀ ରୋଷେଇ କରିନି ଆ ଯେ ବାବାଟା କିଏ ନାହାନ୍ତି ଘରେ। ଏଇବେ ନାହାନ୍ତି ହୁଁ କ ଆମେ ମା ପୁଅ ଦି ଜଣ କଣ କରିବୁ ଅଳ୍ପ ଟିକେ କଣ ଖାଇବାକୁ ଦେଇଥାଉ।
ହଁ ହଁ ପୁଅ ସ୍କୁଲ ଯାଉଛନ୍ତି?
ନାଇଁ ପୁଅକୁ ତିନି ବର୍ଷ ଚାଲିଛି। ଛୋଟ ଟା ଆଜ୍ଞା। ଆଉ ଆପଣଙ୍କର?
ହୁଁ ମୋର ବି ଗୋଟେ ପୁଅ ତା ସ୍ତ୍ରୀ ପଢିଲାଣି।
ଓହୋ।
ହଁ।
ଆପଣ କଣ ଖାଇଥିଲେ?
ମୁଁ ଏବେ ଭାତ ଖାଇଲି ଭାତ ଡାଲି ମାଛ ଭଜା।
ଓହୋ ସକାଳୁ ରୋଷେଇ ସରିଲାଣି ତାହା ହେଲେ।
ହଁ ହଁ ଆମର ସେ ଗୋଟେ ଥର ହିଁ ଖାଉଛ ନ୍ତି ହଁ। ସକାଳ ସେଇ ସାତଟା ଆଠଟା ଭିତରେ ସେଇ ସରିବ ସେଇ ଦଶଟା ଏଗାରଟା ଭିତରେ। ଖାଇକି ସବୁ ସରିବ ତାପରେ ଯିଏ ଯେମିତି ଶୋଇବେ। ଉଠିଲା ପରେ ପୁଣି ତାପରେ ଯାହା ଯେମିତି ଟିଫିିନ ଆସୁଜି ହଉ ଖଲଟା ହଉ ସିମେଇ ହଉ। ସେ ଗୋଟେ ଥର ଭାତ ଖାଆନ୍ତି।
ସମସ୍ତଙ୍କର ଏବେ ସବୁ ଲୋକ ଅଧିକାଂଶ ଗୋଟେ ବକ୍ତ ଖିଆ ପିଆ ହେଇଗଲେଣି।
ହ।
ଆମର ବି ସେ ଗୋଟେ ବକ୍ତ ଭାତ।
ଜଏଣ୍ଟ ଫ୍ୟାମିଲି ଆପଣଙ୍କର?
ନାଇଁ ଆ ମମର ଜଏଣ୍ଟ ଫ୍ୟାମିଲ ନାଇ। ଆମ ବାସ ଖାଲି ବାବା ଆଉ ମୁଁ ଆଉ ମ ହଜବେଣ୍ଡ ଆଉ ମୋ ପୁଅ ଆମ ଏତିକି।
ଆମର ଜଏଣ୍ଟ ଫ୍ୟାମିଲି।
ଓହୋ। କେତେ ଜଣ ପୁଅ ମାନେ ଆପଣଙ୍କର ଆପଣ ବଡ ନା ସାନ।
ନାଇଁ ମୁଁ ବଡ ତାପରେ ଆଉ ଜଣେ ପୁଅ ଅଛନ୍ତି। ତାପ୍ ରେ ସେମାନେ ସବୁ ଆଉ ନଣନ୍ଦ ସମସ୍ତେ ଏମିତି ଅଛନ୍ତି ଆଉ। ସବୁ ଏକାଠି ରହୁଚନ୍ତି ନା।
ହୁଁ ହୁଁ ହୁଁ। ଓଁ ଜଏଣ୍ଟ ଫ୍ୟାମିଲି ହେଲେ ତ ଏୟା।
ହୁଁ।
ଭଲ ଜଏଣ୍ଟ ଫ୍ୟାମିଲି। ଟାଇମ ପାସ୍ ହେଇଯାଉଥିବ ହସ ଖୁସି କରିକି, ଜଣା ପଡୁନଥିବ ସମୟ। ଆମେ ତ ଏକୁଟିଆ ଆ ଆମର
ଆ କଣ ଜବ କରୁଛ?
ନାଇଁ ଜବ୍ କରିନି ଏବେ ପଢୁଚି। ଏଇ ତା ସରିବ ହଉଚି ସେକେଣ୍ଡ ଇୟର ଚାଲିଚି ଏଇନେ ପ୍ଲସ ଟୁ ଟା। ଏଇଟା ସର୍ଷ ସାରିଲା ପରେ ଦେଖିବା କଣ କରିବା ଆଉ କହାକୁ ଆଉ କୋଉ ନା କୋଉଟେ ପଢିକି ତାପରେ ଦେଖିବା ଜବ ଫବ ପାଇଁ ଏବେ ଦେଖିବେନି।
ପ୍ଲସ ଟୁ ପଢୁଚ ଏବେ?
ହଁ।
କାଇହିଁ ତମକୁ କେତେ ଏଜ ହବ କି?
ମତେ ଏବେ ଏକୋଇସ ଚାଲିଚି।
ଓହୋ ଜଲ୍ଦି ମ୍ୟାରେଜ କରିଦେଇଚ ତାହେଲେ।
ହଁ ଯୋଉ ଜ ଆରେଞ୍ଜ ମ୍ୟାରେଜ ହେଇଚି କିନ୍ତୁ ଜଲଦି ଘରେ କର୍ ତା ହେଲେ ଷୋହଳ ସ ସତର ବର୍ଷରେ
ହୁଁ ମୋର ବି ସତର ବର୍ଷରେ ମ୍ୟାରେଜ ହେଇଥିଲା।
ହଁ ସେ ଟେନଥ ଏକଯାମ ପରେ ପରେ ଘରେ ବାହାଘର କରିଦେଇଥିଲେ। ତାପରେ ଆଉ ପଢି ପାରିନଥିଲି ଏମିତି ଟିକେ ଅସୁବିଧା ଥିଲା ତାପରେ ଏବେ ପଢିଲି ଆଉ।
ଉ ଶାଶୁ ନାହାନ୍ତି ତମର?
ନା ଶାଶୁ ମାମା ଥିଲେ ହଉଚି ବାହାଘରର ସାତ ତ ମାସ ନା ଆଠ ମାସ ପରେ ହାର୍ଟ ଚକ୍ ହେଇଗଲା।
ଓହୋ।
ଯୋଉ ମାନେ କୋରୋନା ଟାଇମ ସେତେବେଳେ ଚାଲିଥିଲା ବାହାଘର ହେଇଥିଲା।
ହୁଁ ହୁଁ।
ତ ମାମାଙ୍କର ଡାଇବେଟିସ୍ ଥିଲା। ଡାଇବେଟିସ୍ ଟିକେ ବଢ଼ିଗଲା। ତାପରେ ହାର୍ଟ ଚୋକ ହେଇଗଲା। ମାନେ ହଠାତ ନେଇଥିଲୁ ମେଡିକାଲ ବାସ ଜର ଟିକେ ହେଇଥିଲା ଆ ନେଇଥିଲୁ କିନ୍ତୁ ମାନେ ହଠାତ୍ ହେଠି ଏମିତି ଛାତି ଫାତି ହେଲା ତାପରେ ଡକ୍ଟର ଗଲେ ଆଉ ନାହାନ୍ତି ବୋଲି।
ସେ ତ ସଡନ ଏମିତି ହାଟ ଷ୍ଟୋକ୍ ଟା ସାଙ୍ଗେ ସାଙ୍ଗେ ହେଇଯିବ ଆଉ।
ହଁ ମାନେ ଚଲାବୁଲା ଖାଇବା ପିଇବା ଭଲ ହଁ।
ହଁ। ଡାଇବେଟିସ୍ ଟା ଆମେ ନର୍ମାଲ ଜିନିଷ କହିବା କିନ୍ତୁ ଡାଇବେଟିସ୍ ଟା ସବୁ ହିଁ ଦେହ ପାଇଁ ଖରାପ୍।
ହଁ।
ମୋ ମାମା ଜଣେ ମାନେ ମୋ ବଡ ମା ତାର ଏବେ ଏଇ ରିସେଣ୍ଟ ଦଶ ପନ୍ଦର ଦିନ୍ ହବ ତାର ଆଗରୁ ଟୋଟାଲି ହିଁ ଡାଇବେଟିସ୍ କିଛି ନଥିଲା। ଯେବେବି ତାର ବଡି ଟୋଟାଲି ସ୍କାନ ହୁଏ ସିଟି ସ୍କାନ ହୁଏ ତାଙ୍କର। ବର୍ଷ କୁ ଗୋଟେ ଥର। ରିସେ କରିକି ଆସିଥିଲେ ତାପରେ ମାସେ ପରେ ପୁଣି ଖାସ ଟିକେ ଟିକେ ହେଲା। ଖାଲି ଖାସ ହେଲା ତାକୁଟ ମେଡିକାଲ ନେଲେ। ଦେଖେଇକି ଆସିଲେ କି କିଛି ନାହିଁ। ତା ପର ଦିନ ପୁଣି ରାତିରେ ମେଡିକାଲ ରୁ ଆସିଚନ୍ତି ଘରକୁ ମାନେ ଏତେ ଜୋରେ ଛାତି ପେନ୍ ହେଲା ମେଡିକାଲ ନେଲା ବେଳକୁ ସେ କହିଲା ଡାଇବେଟିସ୍ ହେଇକି ଛା ତି ପୁରା ଇନଫେକ୍ସନ କରିଦେଇଚି। ମାନେ ଡାଇବେଟିସ ରୁ ଛାତି ଟା ଇନଫେକ୍ସନ କରିଦେଇଚି ତାଙ୍କର।
ଓହୋ। ଆମ ମାମାଙ୍କର ତାହେଲେ ସେଇଆ ହିଁ ହେଇଥିଲା। ସେତେବେଳେ ନା କରୋନା ଏମିତି ଡକ୍ଟର ଭଲରେ ଚେକ୍ କରୁନାହାନ୍ତି ଦେଖିଲେନି।
ଦେଖୁନାହାନ୍ତି ନହେଲେ ସେ ଗୋଟେ ଦିନ ପୂର୍ବରୁ ଯାଇକି ଆଡମିଟ୍ ହେଇଥିଲେ ସେଇଦିନ ସାଙ୍ଗେ ସାଙ୍ଗେ କଲେ ନାଇଁ କିଛି ହେଇନି ରା ତି ରେ ଡିସ୍ଚାର୍ଜ କରିଛନ୍ତି ମଝିରେ ଗୋଟେ ଦିନ ଛାଡି ସାଙ୍ଗେ ସାଙ୍ଗେ।
ସେମାନେ ଭଲରେ ଚେକ୍ କରୁନାହାନ୍ତି। ଖାଲି ପଇସା ନଉଛନ୍ତି ସିନା ଭଲରେ ଚେକ୍ କରୁନାହାନ୍ତି।
ତାପରେ ଏବେ ଏବେ ଯୋଉ କାର୍ଡ ସବୁ ସିଷ୍ଟମ ହେଇଗଲା, ଯେ କାର୍ଡ ହଉଚି ରେ ଚାକିରିଆ ମାନେ ହଉଚି ତାଙ୍କୁ ଅଧିକ ପ୍ରାୟୋରିଟି ଦଉଛନ୍ତି। ଏଇ ଯୋଉରା ମିଡିଲ ମିଡିଲ ରେ ରହିଲେ ସେମାନେ ଆଉ କାହାକୁ ଠିକ ସେ ଦଉନାହାନ୍ତି। ଆଗ ପଚାରି ଦଉଛନ୍ତି ମେଡିକାଲ ଗଲେ ମାନେ କାର୍ଡ ଅଛି। ଏମ୍ପ୍ଲୟି
ହଁ ହୁଁ ହୁଁ। ଏ କାର୍ଡ ସିଷ୍ଟମ ହେଇଗଲା ଠୁ ଆଉ ବିଲକୁଲ ଧ୍ୟାନ୍ ହିଁ ଦଉନାହାନ୍ତି। ବିଲକୁଲ ଦଉନାହାନ୍ତି। ଆଉ ମାମାଙ୍କର ବି ହେଇ ଏତେ ହେଇଥିଲା ଯେତେ ମାନେ କାଶ ତ ଏତେ ହୁଏନି ଜର ଥଣ୍ଡା ଟିକେ ହେଇଯାଇଥିଲା ତାପରେ ଏମିତି କହନ୍ତି ଛାତି ପେନ୍ ହୁଏ ପେନ୍ ହୁଏ ତାପରେ ମେଡିକାଲ ନେଇକି ଦି ଦିନି ଦେ ଦେଖେଇଲୁ। ତାପରେ ତ । ବୋଧେ ଛାତି ଇନଫେକ୍ସନ ହେଇଯାଇଥିଲା ଆଉ ତା ଡାଇବେଟିସ ରୁ ହାର୍ଟ ଚୋକ୍ ହେଇଗଲା।
ସଡନ ହାର୍ଟ ଷ୍ଟ୍ରୋକ। ଏବେ ପ୍ରାୟ ହାର୍ଟ ଷ୍ଟ୍ରୋକ। ଯାହା ହଉ ସମସ୍ତଙ୍କ ଦେଖିବ ପ୍ରାୟ ହାର୍ଟ ଚୋକ୍ ରେ ହିଁ କାହାର ବିି ହେଇଥିବ।
ହୁଁ ହୁଁ। ଏମତି ବହୁତ୍ ମାନେ ମାନେ ଭଲ ମନ୍ଦ ଖାଇକି ଆମ ବଡ ବାପା ଯିଏ ସେମିତି ଭଲରେ ଖାଇଲେ ପିଇଲେ ରା ଯେତବେଳେ ଶୋଇଲେ କିଛି ବି ନଥିଲା। ଗଲେ ରାତି ଚାରିଟା ରୁ ସେ ଯାଆନ୍ତି ସେ ମଇଁଷି ମାନଙ୍କର ଯୋଉ କ୍ଷୀର ଦୁହିଁବା ପାଇଁ।
ହଁ ହଁ।
ସେ ଗଲେ ସେ ଗଲେ ମାନେ ରାତି ଚାରିଟାରୁ ସବୁ ଭଲ ତାଙ୍କ ସ୍ତ୍ରୀଙ୍କୁ ବି ଉଠେଇ ମାନେ ବଡ ବୋଉଙ୍କୁ ଉଠେଇକି ଗଲେ ବି, ମୁଁ କ୍ଷୀର ଦୁହିଁବା ପାଇଁ ଯାଉଚି ତୁ ଉଠୁ ଚୁଲି ଲଗା ଚାହା ବସେଇବା। ଏଇଆ କହିକି ଗଲେ ଆଉ ସେଠୁ ତାଙ୍କ ସ୍ତ୍ରୀ ଶୋଇପଡିଛନ୍ତି। ଆଉ ଆସିନାହାନ୍ତି। ସେଠି ମାନେ ହାର୍ଟ ଚୋକ୍ ହେଇଚି ସେ ସେଇଠି ଡେଥ୍ କରିଦେଇଛନ୍ତି। ମାନେ ଭଲ ଖିଆ ପିଆ ଭଲ ନାହିଁ ଆଜି। ମାନେ ପୁଣି ତାଙ୍କର ସେ ପରିଶ୍ରମୀ ଲୋକେ ଯେ ତାଙ୍କର କିଛି ରୋଗ ବାଗ ନଥିଲା।
ସେମାନେ ଆଗ କାଳର ଲୋକ ବୋଲି ଏତେକି ରହୁଛନ୍ତି ହାର୍ଟଷ୍ଟ୍ରୋକରେ ବି ହଉ ମାନେ କେ ସେଟା ସେମାନେ ରୋଗ ହଉନାହାନ୍ତି ଆଉ ଆଜିକାଲି ଆମେ ତ ଯୋଉ କେମିକାଲ ଜିନିଷ ଖାଉଛି। କିଛି ନହେଲେ ବି ପି କୁ ଡାଇବେଟିସ ଟା ଗ୍ୟାରେଣ୍ଟି।
ମାନେ ସେମାନେ ଜିଉଥିଲେ ମାନେ ସେମାନେ ଗଲେ ଦୁଃଖ ଲାଗୁନଥିଲେ ସେ ତାଙ୍କର ଠିକ ବୟସ ରେ ପଳଉଥିଲେ ଅଶୀ ନବେ ବେଳକୁ ତାଙ୍କ ବୟସ ହେଇଯାଉଥିଲା ସେ ଯାଉଥିଲେ। ଏବେ ମାନେ ଅଧା ଅଧା ବୟସ ଛୋଟ ପିଲାଗୁରା ଏ ବାଧୁଛି ଭାରି ବାପ ଥାଉ ଥାଉ ପୁଅ ପଳଉଛି ମା କୋଳ ଖାଲି ହେଇଯାଉଛି। ହଁ ବା।
ମୋ ଜେଜେ ବାପା ତାଙ୍କ ହେଲାଣି ଶହେ ବର୍ଷ।
ହୁଁ ହୁଁ।
ଏବେ ବଞ୍ଚିଛନ୍ତି ଶହେ ବର୍ଷ ହେଲାଣି ଏବେ ମୁଁ ଟିକେ ସିରିଏସ ହେଇଗଲାଣି ଯାହାେଲେ ବି ତାଙ୍କ ବୟସ ଶହେ ବର୍ଷ ହେଲାଣି ମାନେ ପୁରା ୱିକ୍ ହେଇଯିବେ ଏନେ ପୁରା ଏତିକି ଟିକେ ପତଳା ହେଇକି ଏତିକି ଟିକେ ହେଇଗଲେଣି।
ଆମେ ଆମେ ଆମ ଜେଜେବାପାଙ୍କ ନା ଏମିତି ତାଙ୍କ ବାବାହାରଙ୍କ ଆମେ ଦେଖିଛୁ ସେମାନେ ଶହେ ଦଶ କି ଶହେ ପନ୍ଦର ଏମିତି ବଞ୍ଚିଛନ୍ତି ଲୋକ ଆମେ ଦେଖିଛୁ?
ଏବେ ସେଟା ପଚାଶ ପର୍ଯ୍ୟନ୍ତ ଯିବା ବି
ପଚାସ୍ ବହୁତ କସ୍ ତ ମାନେ ମୁସ୍କିଲ ହେଇଯାଉଛି ତିରିଶ ବି ଛୁଉଁନାହାନ୍ତି ଲୋକ ଆଉ
ତାପରେ ବି ଏବେ ଯୋଉ ବିଭିନ୍ନ ପ୍ରକାର ନିଶା ସେଇଟା ବି ଯାହା ଖାଉଛନ୍ତି ଯୋଉ ବିଭିନ୍ନ ପ୍ରକାର ନିଶା ଖାଇଯାଉଛନ୍ତି ସବୁ ଛୋଟ ଛୁଆ ଯି ସ୍କୁଲ ଚାଲୁଛନ୍ତି ତ ତାର ନିଶା ଷ୍ଟାର୍ଟ ହଉଛି ସବୁ ପ୍ରକାରର
ଏଇ ମାନେ ନବମ ଦଶମ ପିଲା କେତେ ଦେଖୁନ ସ୍ମୋକିଂ କରୁଛନ୍ତି। କଣ କଣ ନିଶା ମଦ ପିଇକି ଯାହା ହଉଛନ୍ତି ସେମାନେ ଆଗେ ଏମିତି ନଥିଲା।
ଏବେ ସବୁ ପୁରା ନିଶା ସବୁ ପ୍ରକାରର ନିଶା।
କି ମାନେ ଇଏ କରିବ ତାର ସେଇଟା ଫଳ ମିଳୁଛି ଆଉ କଣ ହଁ। ଆଉ ତାପରେ ଏମିତି ଯୋଉ କେମିକାଲ ଜିନିଷ ଖାଇଲାଣି ସ୍ତ୍ରୀ ଲୋକ ମାନେ ବି ସେଫ ନାହାନ୍ତି। ସେମାନେ କଣ ସମସ୍ତଙ୍କ ଦେହ ଖରାପ। ଏଇ ଛୋଟ ଛୋଟ ଛୁଆ ଗୁଡା ସେମାନଙ୍କର ଡାଇବେଟିସ ବାହାରୁଛି ଗ୍ୟାସ୍ ହେଇଯାଉଛି। ମାନେ ଆମ ବେଳକୁ ପିଲା ଯାହା ଖାଇବା ପିଇବା କରନ୍ତି କିଛି ଧ୍ୟାନ ବି ଦିଅନ୍ତିନି ମା ମାନେ ସବୁ ଠିକ୍ ରହେ।
ହଁ ସେଣ ବାହାର ଖାଇବା ଆମ ପୁଅ ତ ପ୍ରାୟ ବାହାର ଖାଇବା ଖାଉଚ୍ଛି।
ହଁ।
ହଁ ତମ ପୁଅ ତିନି ବର୍ଷ ହେଇଛି ନାଇଁ କି ସ୍କୁଲ ଗଲାଣି ପ୍ଲେ ସ୍କୁଲ ଗଲାଣି?
ନାଇଁ ସ୍କୁଲ ଯାଇନି।
ଯାଇନାହାନ୍ତି ନାଇଁ। ନମ ପ୍ଲେ ସ୍କୁଲ ଲେଖେଇଦେଲେନି ଅଢେଇ ବର୍ଷରୁ
ମୁଁ କହିଲି ଆପଣ ଫ୍ରି ଅଛନ୍ତି?
ହଁ।
ଆଉ ଥରେ କାଟିକି କରୁଛି।
ଆଜ୍ଞା।